ହାଲୋ।
ହଁ କ କରୁଛ?
ଆ ବସିଛି ଆଉ ତୁ କଣ କରୁଛୁ?
ଏଇ ବସିଛି ଏଇନେ।
ହଁ ହଁ ବଇଛୁ ତାହେଲେ।
ହଁ।
ହୁଁ ହୁଁ ଆ ଖ ଉଠିଲୁଣି?
ହଁ ଉଠିଲୁଣି ଆଉ। ତ ତମେ ଉଠିଲଣିି?
ହଁ ମୁଁ ଉଠିଲିଣି।
ହୁଁ ଆଉ ଘରେ ସବୁ ଭଲ ଅଛନ୍ତି। ଘରେ ସବୁ ଭଲ ଅଛନ୍ତି?
ହଁ ସବୁ ଘରେ ଭଲ।
ହୁଁ ହୁଁ ଆଉ। ଆଉ କଣ ରଶୁଣ ଯୋଉ। ଆଉ କଣ ତମ ଆଡେ କଣ ସବୁ କଣ ହଉଛି ପର୍ବ?
ଆମ ଆଡେ ପର୍ବ ଦଶହରା ଆଡେ ହଉଛି । ଆମର ତ ଦଶହରା ଆମର ମେନ ପର୍ବ ହଉଛି ଦଶହରା।
ତମ ଦଶହରା ଦଶହରାରେ ତମେ ସବୁ କଣ କଣ କରୁଛ ଯେ?
ଦଶହରାରେ ଆମେ କଣ ପିଠା ପଣା। ଆମର ତ ମେନ ଦଶହରାଟା ହଉଛି ଆମର ଆମ ହଉଛି ହଉଛି ମେନ୍ ଦଶହରା ଆମର। କାହିଁକିନା ଆମର ଯେହେତୁ ଖଣ୍ଡା ଖେଳ ହଉଛି। ଆମର ଖଣ୍ଡାୟତ ତ ଆମର ଖଣ୍ଡା ଖେଳ ହଉଛି। ଆଉ ମାନେ ଆମର ପର୍ବ ହଉଛି ଖା ଆମର ଜାତି ହଉଛି ଖଣ୍ଡାୟତ ଆମର ଦଶହରା ଖଣ୍ଡା ପୂଜା ଆ ଫାଷ୍ଟ ଖଣ୍ଡା ପୂଜା ମ ଯୋଉଡେ ଥିଲେ ବି ଖଣ୍ଡା ଆସିବେ ଖଣ୍ଡା ପୂଜା ହବ ଆମର। ଆଉ ଖଣ୍ଡା ପୂଜା ଭୋଗରାଗ ଯୋଉ ଯାହା ସବୁ ଲାଗେ ଆମେ ଦି ମାସ କ ଆଗରୁ ସବୁ ନଡିଆ ବାରଟା କିଣା ହୁଏ। ସବୁ କେଲ ପାଞ୍ଚ ତିନି ଚାରି କିଲୋ ସେଉ ଆଉ କଦଳୀ କାନ୍ଦିଟେ ଆଉ ଚୁଡା ଆ ଆମର ସେଉ ବୁନ୍ଦୀ ଆଉ ଅନ୍ୟାନ୍ୟ ଯାହା ସବୁ ଜିନିଷ ସବୁ ଆମ କିଣିକି ନିଆ ହୁଏ କାହିଁକି ଆମର ଯେହେତୁ ଦସହରା କରୁଛୁ ଆଉ ତ କେହି ଦଉନାହାନ୍ତି ଦସହରା ପାଇଁ କିଛି ଯେମିତି ଭୁଗ ରାଗ ଟିକେ ଦେଲା। ଆମର ତ ସବୁ ଠାକୁରଙ୍କ ଛିଟ କନା ଆଉ ସେ ଧୂପକାଠି ଦୀପ ଧୂପ ଝୁଣା ଯାହା ସବୁ କର୍ପୁର ଯାହା ସବୁ ଭଗବାନ ଠାକୁରଙ୍କର ଲାଗେ ସବୁ କିଣା ହୁଏ। ମାସକ ଆଗରୁ ସବୁ କିଣା ହୁଏ, କଣ ଠେକି ଆଉ ଏମିତି ସବୁ ଠାକୁରଙ୍କ ଦୀପ ଯାହା ସବୁ କିଣା ହୁଏ ମାସ ପ୍ରକୃତି ଦୁର୍ଗା ପୂଜା ଟା ଆମର ମେନ୍ ପର୍ବ ଆମ ଘରର ଆଉ ସେଟା କିଣିଲେ ତାକୁ କିଣି ଯେହେତୁ କିଣୁଛୁ ଆମର ସବୁ କରୁଚୁ ନା ତ କେହି ଆସିକି କି ଯୋଗଦାନ ହେଟୁ ଠାକୁରଙ୍କୁ ବି ଯାଇକି ନିକା ପୋଛା ଛା ମୋ ବୋଉ ଯାଇକି ନିକା ପୋଛା ହେଟେ କରାହଉଚି ଆଉ ହଁ। ସେଠି ନି ନା ବୁ ନିକା ପୋଛା କଲା ଓଳୁକୁ ତ ବୋହୁତ ସମୟ ଲାଗିବ ନାଁ ଯେହେତୁ ଉଁ କେହିନି ଯୋଉ ଜଣେ ଜଣେ ଅଛନ୍ତି ଆମ ଘରୁ ଯାଏ ତୁ ଆମେ ଅଜା ସିଏ ଲିକି ଲୁକା ଦିଅନ୍ତି ଯାଇକିନା ସେଠି। ହୁଁ ଯୋଉ ମୁଁ ତନଟା ଛାଡ଼ି ଯାଇଛିି ଭଲ ଲାଗୁନି କିଛି। ତାପରେ ନି ସିଏ ଯାଇକିନି ଆଉ ତଣ୍ଟିଟା ଗେଦେ ଗେଦେ ହଉଚି ଏଟୁ ଗରମ ହେଇ ଯାଇଚି କାଲି ଯୋଉ ଗେଦେ ଗେଦେ ହଉଚି। ତାପରେ ହେଟୁ ସେଇଠି ଅଜା ଯାଇକି ନିକାନୁକି କରନ୍ତି। ସବୁ ମାନେ ଏମିତି ପରିଷ୍କାର ପରିଚଛନ୍ନ କରନ୍ତି ଉଁ ନିକେଇ ନୁକା ଦିଅନ୍ତି ସବୁ ଗଛ ପ ଚ ଡାଳ କେତେ କଣ ହେଇଥ ପଡ଼ି ପୁଡ଼ାକି ଝାଡ଼ୁ କେହି କରିନଥାନ୍ତି କେତେ ଓହୋ ପୀଠଟା ଟିକେ ଝାଡୁ କରିଦେଲେ କଣ ହେଇଯାଉଚି ଖା ଭଗବାନଙ୍କୁ ଠାକୁ ହଁ ଠା ମୋ ପୀଢ଼ଟା କିଏ ଝାଡ଼ୁ ଟିକେ କରିଦେଲେ ହନ୍ତା ହାରି ଝାଡ଼ୁ ଟିକେ କରନ୍ତିନି। କରିଦେଲେ ଭଲ ଭଗବାନଙ୍କୁ ଟିକେ ସେବା କରିବନି ଆଉ ପାହ ଉଁ ଛାଡ଼ୁ ଉଁ ନୁକ ସବୁ ନିକେଇ ନୁକା ସଜ ଦିଅନ୍ତି। ଆଉ ମୋ ବୋଉ ଗଲେ ଯାହା ଯେତିକି ବାଉଁଶ ପଁସା ପୋତିକିନା ସବୁ ଦିଆ ହୁଏ ଆମର ଉଁ ଉଁ କମ୍ ଝାଲରି ଖାଲି ସବୁ ଦିଆ ହୁଏ ଝାଲର ଫାଲର ସ ସବୁ ଇଏ ହୁଏ କାହିଁକି ନା ଯେହେତୁ ପୂଜାଟା ଆମର ପର୍ବ ବାଉଁଶ ଫାଉଁଶ ପୋତିପୁତାଇକିନା ଯେ ହେ ମଣ୍ଡପଟା ଆମର ଘର ହେଇନି ମଣ୍ଡପ ହେଇଛି ଆଉ ଘର ତ ଆମର ତ ପଇସା ନାଇଁ ନ ଘର କରିବା ପାଇଁ ଆଉ ଘର ହେଇନି ଖାଲି ହେଇଯୋଉ ମଣ୍ଡପ ଓଟା ହେଇଚି ମଣ୍ଡପରେ ଭଗବାନ ଠାକୁର ଅଛନ୍ତି ଆଉ ସେଥିରେ ଆମର ପରା ହୋଉଚି
ନାଁ କଣ ଆଉ ସେଇ ସବୁ ଆମର ଭଲ ଭଲ ଗୋ ଛିଟ କନା ନିଆ ହଉଛି। ହେଠୁ ଆଉ ତା ପୂର୍ବ ଥର ବାପ ଘୋଡ଼ା ଯୋଡ଼େ ବସେଇ ଥିନି ଠାକୁରଙ୍କ ଡେଇଁ ଯୋଉଟା ଆମର ମାନସିକ ଥିଲା ଭଗବା ନୋକ ନାହାନ୍ତି ଠାକୁରଙ୍କ ନାଁରେ ଆଉ ଆ ତାପରେ ତ ଯାହା ସବୁ ଜିନିଷ ପତର ନେଇ ଆଣି ଯାଉଁ ଉଁ ବାହ୍ମୁଣଙ୍କୁ ଡାକା ହୁଏ ପୂଜାରିକି ଡାକା ହୁଏ ସେ ପୂଜା କରନ୍ତି। ଆଉ ପୂଜା କଲୁ ବାପା ସିଏ ଖାଲି ହୋମ କରଦେଲେ ହେଠୁ ପୂଜା କଲୁ। ଯେତୁ ବାପା ଆମର ଯେତୁ ଦଶରା ଆଉ ସବୁ ଲୋକମାନେ ଆସନ୍ତି ଯୋଉ କା ଯା କେତେ ଗାଁଟା ଲୋକ ଉଠି ଆସନ୍ତି ସମସ୍ତେ ଦେଖିବା ପାଇଁ ଦଶ୍ କରା ଯେହେତୁ ହୋଉଚି ଆମ ଗାଁରେ ଗୋଟେ ବଡ଼ ପର୍ବ ଆଉ ତାପରେ ପଡ଼ୁଚନ୍ତି ଗଣେଶ ପୂଜା, ଲକ୍ଷ୍ମୀ, ପୂଜା ଆଉ ମୋର ହୋଉଚି କାର୍ତିକେଶ୍ଵର ପୂଜା। ଆମ ଗାଁରେ ଯାହା ସବୁ ହଉଚି, ଆମ ଗାଁରେ ଯା ଅଧିକ ଶୁଣିବ ପୂଜାରେ ବି ଖେଳ ଫେଳ ସବୁ କରୁଛନ୍ତି କିନ୍ତୁ ଆମର ଡେ ମେନ୍ ହଉ ଦଶହରା ଆଠ ଦଶ କାଠ ପୂଜାରେ ସମସ୍ତେ ପଇସା ଠୁଲା ଠୁଲା କରୁଛନ୍ତି। ଦଶରରା ଠାରି ଠୁଳେଇ ଠୁଳେଇ କରୁନାହାନ୍ତି ଆଉ ଖାଲି ଯାହା ଆମର ହିଁ କୁଡ଼ିଆ ଦେଇକି ସବୁ କରୁୁଚୁ ଗାଁ ଟା ସାରା ଲୋକ ଖାଉଛନ୍ତି। ତମର କେବେ କ ଉଁ ଘରେ ଦିଆ ହଉଚି ଅମ୍ ମାନେ କଣ କଦଳୀ। କାନ୍ଧିଟେ ଏଟୁ ନିଆ ହଉଚି ଆଉ ନଡ଼ିଆ ବା ବାର ତେର ଚଉଦଟା ଇ ପନ୍ଦରଟା ଖଣ୍ଡେ କି ଶୁହ କେତେ ବୋ ନିଆ ହଉଚି ନଡ଼ିଆ। ଆଉ ହେଟୁ ଥରକରେ ସେଟା ଲାଗିବ ଟେକିରେ ଲାଗିବ। ଆଉ ଏବେ ସବୁ ଉଁ ନଡ଼ିଆ ନିଆ ହଉଚି କାକୁଡ଼ି ଆଉ ହେତିରେ ସେଉ କମଳା ଅଙ୍ଗୁର ଆଉ ଗୁଡ ଟା ଦିଆ ହୁଏନି ବେଶି।
ନାଇଁ ଦିଆ ହୁଏ ଯେ ବେଶି । କମ ଦିଆ ହୁଏ ବୋଧି ଆଉ ସବୁ ତ ଦିଆ ହୁଏ କି ବେଶୀ ବାକି କମ ଯୋଉ ଦିଅନ୍ତି ଆଉ।
ହଁ ଆଉ ସେଥିରୁ ଦିଆ ହୁଏ କଣ ତ ସେଉ ବୁନ୍ଦି। ଆଉ ଚୁଡା ଚୁଡା ବି ମିଶା ହଉଛି ଅଳ୍ପ ବେଶି ଚୁଡା। ସମସ୍ତେ ଖାଇଲେ ଗାଁ ଟା ସାରା ଖାଇଲା ବେଳକୁ ପାଏନି ନା ତ ସେଉ ବୁନ୍ଧି। ସବୁ ସବୁ ପଡ଼ିକି ଗୋଟେ ଭୋ ଗୋବର ସବୁ ପଢୁ ହୁଏ ସମସ୍ତେ ଚୌପତି ରେ ଚୌପତି ନିଆ ହଉ ଆମର ଚୌଉପତି ବି ନିଆ ହୁଏ। ସବୁ ପା ଆମର ନିଆ ହୁଏ। ଆଉ ଇଁତି ଠାକୁରଙ୍କର ଯେହେତୁ ଆମେ କରିଛ।
ହୁଁ।
ଯାହା କରୁଛୁ ତ କରିବାକୁ ବି ବାଧ୍ୟ ନା। ଠାକୁରଙ୍କ ନାଁରେ ତ କଲେ ବି ଆମର ଭଲ ଲୋକଙ୍କୁ ଖାଇବାକୁ ଦଉଛୁ ସେଇ ଦଶରା ଦିନ ଆମର । ଯାହା ଆମର ଯେତିକି ଟଙ୍କା ପାଞ୍ଚ ହଜାର ଟଙ୍କା ଦି ଟଙ୍କା ର ହଉ କି ଆମେ ଦଉଛୁ ଖାଇବା ପାଇଁ । ମୋର ଦଉନାହାନ୍ତି ଯେତିକି ଦବା କଥା ସବୁ। ଜାନି ଯାତ୍ର ରେ ଠାକୁରଙ୍କୁ ଦାନ ସମସ୍ତଙ୍କୁ ଦାନ। କରିବା ଦରକାର ହେଲା ତ। ତ ସେମିତି ତ।
ହୁଁ।
କରା ହଉଛି ଇଁତି ସେମିତି ଆଉ ତମ ଆଡେ ସବୁ କେମିତି କଣ କରୁଛନ୍ତି।
ଆମ ଆଡେ ଏମିତି ଦଶ ଦଶହରା ଯେମିତି ଖଣ୍ଡା ପୂଜା ହୁଏ ସବୁ । ହୁଏ ତମେ କେମିତି କଁ ମାନେ ସବୁ। ଆମର ବି ଏମତି ନଡିଆ ଫଡିଆ ଆଣା ହୁଏ ପନ୍ଦର ଆମର ।
ହ ଆମ ର ତ ପିଠା କାକେରା ଆଉ କରିକି ବାଣ୍ଟା ହବ ମୋ ବୋଉ ଦିଏ ୟା କରୁକୁ ତା ଘ୍ ଏଠା। ଖାଆନ୍ତି ତ ବୋଉ ଯେତିକି ଯାହା ପାରନ୍ତି ସବୁ କରନ୍ତି ଆଉ।
ହଁ।
ଆଉ ସବୁ ଆଉ ତା ହେଲେ। ।
ତମ ଆଡେ ସବୁ ଦଶହରା କେଏଁତି କରନ୍ତି ।
ହା ଲୋ ।
ହଁ ।
ତମ ଆଡେ ଦସରା କେନ୍ତି କରନ୍ତି।
ଆମ ଦଶହରା ରେ ବା କହିଲେ ତିରିଶ ଟା ନଡିଆ ଆଣା ହୁଏ । ସାମଗ୍ରୀ ଉପରେ ତମକୁ କହୁଛି ନଡିଆ ଆଣବର । ତିରିଶ ଟା କଦଳୀ ପାଞ୍ଚ ଡରଜନ ସେଉ ପାଞ୍ଚ କିଲୋ ଅଙ୍ଗର ପା ଞ୍ଚ କିଲ।
ଯ
ମାନେ ଅ ଯୋଉ କମଳା ଇ ପାଞ୍ଚ କିଲୋ । ସବୁ ହେନ ଟେନ ଛିଟ କନା ଟୁ ଛିଟ କପଡା । ଛିଟକନା ପତାକା ଆଉ ଠାକୁରଙ୍କ ର ଯୋଉ ଲୁଗା । ମାନେ । ସାମଗ୍ରୀ ଗୁଡାକ ସବୁ ଆସେ ଆଉ ଆଉ ବୋଉ ବି ଆମର ସବୁ ଖାଇବାକୁ ଆମର ବି ଦଶହରାରେ । ଦିଆ ହୁଏ ଆଉ ମୋ ବୋଉ ବି ପିଠା ପଣା । କରିକି ସହି ସାରା ବି ବାଣ୍ଟେ କାକରା ପିଠା ମଣ୍ଡା ପିଠା କରେ ବିି ମୋ ବୋଉ । ଆଉ ଚକୁଳି ପିଠା କରିକି ବାଣ୍ଟିବ । ବାଣ୍ଟନ ଆଉ କ୍ଷୀରି କରିକି ବାଣ୍ଟିବ ତ ତରକାରୀ କରିବ ସେଟା ସବୁ ଏର ସବୁ କରିକି ସବୁ ବାଣ୍ଟେ ସାଇ ସାରା ଆଉ। ବଡ଼ ମାମା ଘରକୁ ସାନ ଖୁଡି ଘରକୁ ସମସ୍ତଙ୍କ ଦି ଆଉ।
ହୁଁ ହୁଁ।
ଆଉ। ସବୁ ହୁଏ ଆଉ।
ହୁଁ ହୁଁ।
ହୁଁ। ଆଉ ସବୁ ଏନ୍ତି ଆଉ।
ଉହୁ।
ହୁଁ।
ଯାହା ତମର କରପାରୁଛ ଏତିକି
ହଁ।
ପୂ ଯା ଠାକୁରଙ୍କ ଆଶୀର୍ବାଦ ଥିବାରୁ ଆମର ଯେତିକି କରୁଛୁ ଯଦି ଆମର ଜାତିର ଖଣ୍ଡା ହେତ
ହଁ।
ଆଉ ବାଇକ୍ ଆମ ବ ଖେଳ ତ ଆଗ ଆମର ଯାହା ପଛେ ଅବରେ ଆମର ଖଣ୍ଡା ପୂଜା କବ ଠାକୁରଙ୍କର ଜେନ୍ତୀ ଆମର ଗାଁ ପୂଜା ହଉଛି ଖଣ୍ଡ ପୂଜା
ଖଣ୍ଡା ପୂଜା ହବ ପନିକି ହବ ଲୁହାର ଯ ତ ସବୁ ଯାବତୀୟ ଜିନିଷ ସବୁ ହବ।
ହଁ ସେଇଆ
ଗାଡି ବି ପୂଜା ହୁଏ ଦଶହରାରେ
ହୁଁ।
ପୂଜା କରନ୍ତି।
ହୁଁ ଗାଡି ପୂଜା ବି ହୁଏ। ହଁ ଗାଡି ପୂଜା ଦଶହରାରେ ଗାଡି ପୂଜା ହୁଏ ଏମତି ସବୁ ପୂଜା ଗାଡି ପୁଜା ମେନ୍ ପୁଜା ଗାଡି ଟା ବି ହୁଏ ଗାଡି ହୁଏ କଣ୍ଟା ହୁଏ।
ଟ୍ରକ ଆମର ବି ଟ୍ରକ ଟ୍ରକ ଅଛି ଟ୍ରକ ବି ପୂଜା ହଉଛି। ଆମର ଟ୍ରକ୍ ବି ଅଛି। ଚୌଦବୀ ପୂଜା ହଉଚି। ହୁଁ। କାରଟେବି ଅଛି ହେଟା ବି ପୂଜା ହଉଛି।
ହୁଁ ହୁଁ।
ଆଉ।
ଆଉ ତମର କେମ ଆ କହିଲେ ଏମିତି ହୋଉଛି ନା?
ହଁ।
ଆଉ କା କାମେଖ୍ୟରେ କେମିତି ହେଉଛି ଦଶହରା?
କାମେଖାରେ ମାନେ କାମେଖାରେ ମ ମୁ ଦଶହରା ହଉଛି ମାନେ ମାନେ ଅଲଗା ବାହାର ଦଶହରା।
ହଁ କାମାକ୍ଷାରେବି ଭଲ କରୁଛନ୍ତି ନା
ହୁଁ।
ହଁ।
ଆଉ ହୋ
ଯାଇ ହଉ ଏତିକି ତମ ଆଡେ ଦଶହରା କରୁଛନ୍ତି ଭଲରେ ଭଲ ପର୍ବପର୍ବାଣିରେ ସାହାଯ୍ୟ କରୁଛନ୍ତି ଆଉ ଲୋକଙ୍କର ମାନେ ଖାଇବାକୁ ଦଉଛନ୍ତି ଭଲ ଦ ଖାଇବାକୁ ଦେଲେ ହିଁ ଭଲ ନା
ଓହୋ।
ଯାହା କରିବା କଥା କରନ୍ତି। ଲୋକଙ୍କ ଆଶୀର୍ବାଦ ସମସ୍ତଙ୍କ ଥାଉ ଖାଇବା ପିଇବାକୁ ଦିଆଯାଉ ସମସ୍ତେ ଆଉ ଠାକୁରଙ୍କର ପର୍ବପର୍ବାଣୀ କରୁଛନ୍ତି । ଭଲ ନା ନହେଲେ କିଛି କିଛି ନାହିଁ ଆଜିକାଲି ତ ଆଉ ସବୁ କଲେଣି ପର୍ବାପର୍ବାଣୀରେ ଯେମିତି କରୁଚନ୍ତି ।
ହୁଁ।
ଆଉ ରହିଲା ସବୁ ଯାହା ଯେତିକି ପର୍ବପର୍ବାଣି
ହୁଁ।
ଆଉ ନହେଲେ ଏମିତି ସବୁ ଆଉ। ପର୍ବପର୍ବାଣିରେ ସବୁ କରୁଚନ୍ତି ଆଉ। ପର୍ବପର୍ବାଣିରେ ତ ଫାଷ୍ଟ ଆମର ଓଡିଶାରେ ବାର ମାସରେ ତେର ପର୍ବ
ହଁ ଓଡିଶା ବାର ମାସ ତାର ପର୍ବଟେ ସତ କଥା ଆବ ଆମର ଏଇଟେ ବହୁତ
ହଁ ତ ବାର ମାସରେ ତେରଟା ପର୍ବ ଆମର ଏ ପର୍ବରେ ଆମେ ତ ପାଳୁଛେ ମେନ ପର୍ବ ଆମର ସବୁ ଓଷା ବାର କରୁଛୁ । ଆଉ ଏମିତି ଆଉ
ହୁଁ। ହଉ ଆଉ ସବୁ ତାହେଲେ ତମର ତାହେଲେ ଏମିତି ହଉଛି ନା ଦଶହରା ସବୁ ଆଡେ ଅ ଅଲଗା ଦଶହରା ତାହେଲେ ଆଉ ଟିକେ ଅଲଗା ଦିନ ତମ ଆଡେଟିକେ ଭିନ୍ନ
ହଁ ଆମର ଦସରା ବି ହଉଚି ତ ଯାହା ଯେତିକି କରୁଚନ୍ତି ସମସ୍ତେ ଭଲ କରୁଛନ୍ତି ନହେଲେ ତ ଅ ଆଉ ଲୋକମାନେ ପଇସା ପତ୍ର ଠୁଳେଇକି ବି କରୁଛନ୍ତି ଲୋକ ଯାହାର ନାହିଁ । ଯିଏ ଜଣେ କରୁଛି ଜଣେ ଯିଏ ଗୁୁରେ କରୁଛନ୍ତି ଜଣେ ଜଣେ ମାନେ ପଇସା ନିଜ ସବୁ ଖର୍ଚ୍ଚ କରି ଦ କରୁଛନ୍ତି ନିଜ ଖର୍ଚ୍ଚ
ହଁ ଆମର ନିଜେ ଆମର ନିଜେ ଖର୍ଚ୍ଚ କରି ଦ ସାରା କରୁଛନ୍ତି କି?
ହୁଁ ହୁଁ ନିଜେ ଦସହରା କରିକି ତ କଲେ ପୁଣ୍ୟ। ଆଉ ନହେଲେ